ହାଲୋ।
ହୁଁ କଁ କରୁଚ।
ଶୋଇଚି।
ହୁଁ।
ମୁଁ ବି ବସିଚି ଏଠି।
ପରୀକ୍ଷା ସଇଲାଣି।
ହଁ ଖାଇସାରିଲିଣୀ ତମେ ଖାଇସାରିଲଣି।
ପରୀକ୍ଷା ସଇଲାଣିି।
ହଁ ଆହୁରି ଅଛି ପରୀକ୍ଷା ଚବିଶି ପଚିଶି ଯାଁକେ ଅଛି। ଆଉ ତିରିଶ୍
କଣ କଣ ଅଛି?
ମୋର ଅଛି ଆକାଉଣ୍ଟ ବିଷୟରେ ଅଛି ଆଉ ମ୍ୟାନେଜମେଣ୍ଟ ବିଷୟରେ ଅଛି।
ଆଉ କେତେ ଟା କେବେ ସରିବ ଏଗ୍ଜାମ୍।
ହୁଁ ଯାଇକି ତିରିଶ ରେ ସରିବ।
ହୁଁ ଆଉ ଭୁବନେଶ୍ୱର ବୁଲାବୁଲି।
କରିଚି ଅ ହେମିତି ଆଉ ବୁଲାବୁଲି ତ କୁଆଡେ ଯାଏନି ରଜ ପାଇଁ ତ ହଷ୍ଟେଲରେ ଅଛି ତ ଯାଇନୁ କୁଆଡେ
ଆଉ ଏଗ୍ଜାମ୍ ପରେ ଆଉ କୋଉଠି କଣ ପଢିବା ପାଇଁ ପ୍ଲାନ୍ କରିଚ।
ମୁଁ ବ୍ୟାଙ୍କିଙ୍ଗ କରିବାକୁ ପ୍ଲାନିଂ କରିଚି।
ଅଁ ବାପା ମାଁ କଣ କରୁଛନ୍ତି?
ହଁ ହାଉସୱାଇଫ୍ ତ
ବାପା ମାଁ କଣ କରୁଚନ୍ତି?
ବାପା ମାଁ ବାପା ଘ ବୋଉତ ଘରେ ଅଛନ୍ତି ଆଉ ବାପା ବାପା ତ ବାହାରେ ଆଉ ଜବ କରୁଛନ୍ତି ଆଉ
ହୁଁ ଅ-ହଁ ଆଉ ପୁରୀ- ଇ ଆଜି ଭାତ ଖାଇଛି ଉଁ ଅଣ୍ଡା ଖାଇଛି।
ହୁଁ ହୁଁ
ତୁ କଣ ଖାଇ ଚୁ
ମୁଁ ବି ଭାତ ଛତୁ ଖାଇଛି।
ହୁଁ ଆଉ ତ ଆମର ପରାଉ କଲେଜରେ କେତେ ଦିନି ଅଛି ତୋର ସରିବାକୁ।
ତ ଲାଷ୍ଟେ ଡେଟ ତ ତିରିଶରେ ଲାଷ୍ଟ ସରିବ ଆଉ ଜୁଲାଇ ରେ ମୁଁ ଘରକୁ ଯିବି ଆଉ
ଆଁ ଏ ଭୁବନେଶ୍ୱର ପଟେ ବୁଲାବୁଲି।
ବୁଲାବୁଲି ପୁରୀ ଯିବୁ ଭାବୁଛୁ ଆଉ
ଆଉ ବୁଲାବୁଲି କୁଆଡେ କରିଚ।
ପୁରୀରେ ଗାଧେଇ ବୁ ନା ଗାଧେଇବୁନୁ।
ଆଉ ଏବେ ସଂନ୍ଧ୍ୟା ହେଲେ କୁଆଡେ ବୁଲାବୁଲି କରିନ।
କୁଆଡେ ନାଇଁ ଘରେ ବସିବୁ
ଘରେ କେତେ ବସ୍‌ ଆମ ବୋରିଙ୍ଗି ହବ।
ଆଉ ପଳାପଳି ସଇଲେ ଆଉ କଣ ପ୍ଲାନ୍ ଅଛି ବ୍ୟାଙ୍କିଙ୍ଗ ଖାଲି
ବ୍ୟାଙ୍କିଙ୍ଗ ଆହୁରି ଅଛି ପ୍ଲାନିଂ କରିନି ଆଉ
ଉଁ କାଇଁ ଏମ ବି ଏ କରୁନୁ।
ହଁ ଏମ ବି ଏ କରିବି ଯଦି ମୋର ଇଚ୍ଛା ହବ ବ୍ୟାଙ୍କିଙ୍ଗ କରିବି ନହେଲେ ଏମ ବି ଏ କରିବି।
ଜବ୍ କରୁନୁ।
ହଁ ନିହାତି କରିବି।
ହୁଁ କୋଉ ଜବ୍ କରିବା ପାଇଁ ଇଚ୍ଛା ଅଛି।
ହଁ ମୁଁ ତ ହେମିତି କହିପାରିବିନି କଣ ମୁଁ ତ ଭାବିନି।
ଉଁ। ଆ ଟ୍ୟୁସନ୍ ଫ୍ୟୁସନ୍ କରନୁ।
ତମେ କୋଉ ଜବ୍ କରୁଚ?
ଟିଉସନ କରୁନୁ।
ହଁ କରିବି ଘରୁ ଗଲା ଟାଇମ ରେ କରିବି।
କେତେ ଟା ପିଲାଙ୍କୁ ପଢେଇବୁ?
ପିଲାଙ୍କୁ ଦେଖିକି ହିଁ କରିବି।
କେତେଟା ପିଲା।
କେତେଟା ପିଲା ସବୁ ତ ଗାଁରେ ପିଲାମାନଙ୍କୁ ଦେଖିକି କରିବି ନା ସବୁଆର ଅଲଗା ଅଲଗା ପିଲାମାନେ କରିୁଥିବେ।
ହଁ ତମେ ଦେଖିକି ପିଲାମାନଙ୍କୁ କରିବ ନା।
କୋଉ ପିଲାମାନଙ୍କୁ ପାଠ ପଢେଇବ କେତେ ଯାକେ କୋଉ କ୍ଲାସ୍ ପାଠ ପଢେଇବ?
ମୁଁ ତତେ ଯମାନ ପ୍ରଥମ ଦ୍ଵିତୀୟ ଚତୁର୍ଥ ପଞ୍ଚମ ଷଷ୍ଠ ସତମ ଅଷ୍ଟମ ଯାଏ ଆଉ
ଅଷ୍ଟମ ଯାଏ ପାଠ ପଢ଼େଇବୁ?
ହୁଁ। ଅଷ୍ଟମ ଯାଏ ପଢେଇବି।
ଆଉ ରଜ
କଣ?
ରଜ କେଏତି ହେଲା ତୋର?
ରଜ ଭଲ ହେଇଛି ଦିଦି ସହିତ ଫଟା ଫଟା ଉଠା ଉଠି କରିକି ଏବିଜି ପିଠା ଖଇଛି ଆଉ ଗାଁକୁ ଗଲେ ଆହୁରି ଟିକେ ଭଲସେ ଏଞୟ କରିବା ଆଉ।
ଓଁ ହୁଁ।
ହଷ୍ଟେଲରେ ତ ଆଉ କଣ ଘରେ ବସିଛି ନିରବରେ।
ଆଉ ତୋର ଫେବରାଇଟ ପିଠା କଣ?
ମୋର ପିଠା ଆରିସା।
ଏ ଟା କେମିତି ହୁଏ?
ଉଁ।
ଆରିସା କେଏନ୍ତି ତିଆରି ହୁଏ?
ଆରିସା କେମିତି କରନ୍ତି।
ହୁଁ।
ଆରିସା ଚୁନ ବାଟିକି ତାକୁ ଚଲାନ୍ତି।
ଆଉ ଚିନି ସିରା କରିକି ତାକୁ ପକେଇକି ଫେଣ୍ଟନ୍ତି ଫେଣ୍ଟିଲେ ତାକୁ ଅଧଘଣ୍ଟା କେତେ ଘଣ୍ଟା ରଖନ୍ତି ତାପରେ ସିଏ ଆଉ ଥରେ ଚିନି ଦେଇକି ଫେଣ୍ଟିଲେ ତାକୁ ଧୀରେ ଧୀରେ ଘାଣ୍ଟି ଦବ ତା ପରେ ସିଏ ହବ ଆଉ ଚିନି ହେଇଯିବ ଆଉ ଚିନି ଆରିସା ଆଉ, ଆଉ ହେମିତି ବି ହଁ ଆରିସା ଗୁଡ ଆରିସା ହବ ଚିନି ଆରିସା ବି ହବ।
ହୁଁ ଆଉ ଚକୁଳି ପିଠା କେମିତି ହୁଏ?
କୁରି ପିଠା ବିରି ବାଟିକି ବିରି ଆଉ କଣମ ହେଟା ଚାଉଳ ବାଟେଇକି ପି ପିଠା କରିବା ଆଉ କଣ? ତମେ ଖାଇନାହା କି?
ତ ତୋତେ ତ ବନେଇଇଛି ଖେଳିବନାହାନ୍ତି
ମୁଁ ବନାଏନି ମୋ ମମି ବନାଏ। ମୁଁ ଖାଲି ଦେଖେ କେମିତି ଵନାନ୍ତି।
ଏ ଆଉ ଓ ଆଉ କଣ ଆଉ ପରୀକ୍ଷା ପରେ ସଇଲା ଆଉ ଦିଟା ଅଛି?
ହଁ ଅଛି ଚବିଶରେ ଗୋଟେ ଆଉ ତିରିଶରେ ଗୋଟେ ଲାଷ୍ଟ।
ଆଉ ଚିକେନ ରୋଷେଇ ଆସିଛି?
ହଁ ଚିକେନ ରୋଷେଇ ଆସିଛି କିନ୍ତୁ ମୁଁ କଣ ଘାଣ୍ଟା ଘାଣ୍ଟି ଟିକେ କରିଦିଏ ମାମା ଟିକେ ଲାଗ ଲାଗି କରନ୍ତି ଆଉ ହେଲ୍ପ କରନ୍ତି ଆଉ।
ସେ
ହୁଁ?
ଆଉ କିନ୍ଦି ରୋଷେଇ କରନ୍ତି?
ଚିକେନ ଫାଷ୍ଟ ଆଣନ୍ତି ମସଲା ଫସଲା ଦେଇକି ତା ପରେ ଘାଟନ୍ତି ଆଉ କଣ?
ଖାଲି ଘାଣ୍ଟନ୍ତି ଆଉ କିଛି ନୁହଁ?
କଣ?
ଖାଲି ଘାଣ୍ଟନ୍ତି ଆଉ କିଛି ନାହିଁ। ହଁ
ଆ ପିଆଜ ରସୁନ ଅଦା ପେଷ୍ଟ କରିକି ପକେଇକି ଆଳୁ ଫାଳୁ ପକେଇକି ସିଝିଗଲା ଟାଇମରେ ଆଉ ଥରେ ପକେଇଦବ ଆଉ ତା ପରେ ଆଉ ଥରେ ଘାଣ୍ଟିକି ମସଲା ଗନ୍ଧ ହବ ଯେମିତି ଗନ୍ଧ ଯିବହେରି ହେନ୍ତି ପକେଇବୁ ଆଉ।
ଆଉ ମଟନ କିନ୍ଦୀ ରୋଷେଇ କରନ୍ତି?
ମଟନ ବି ସେମିତି ଆଉ ଫାଷ୍ଟ ମଟନ ଆ ସିଝେଇବ ନ ସିଝେଇଲେ କାଡୁ ବଢ଼ି କରି ଖାଇବାକୁ ପଡ଼ିବ ତାକୁ ସିଝେଇବ
ହ
ତାପରେ ମସଲା ଦେଇକି ଏମିତି ପକେଇକି ଖାଇବ ଆଉ
ହୁଁ
କେମିତି?
କଣ?
ସିଝାନ୍ତି କେମିତି ମତେ ତ କାଇ ଆସିନିତ ଟିକେ ଶିଖେଇଦେବେ।
ପାଣିରେ ପକେଇକି ସିଝେଇବ କଣ?
ଖାଲି ପାଣିରେ ପକା ହବ?
ପ୍ରସ କୁକୁର ପକେଇ ପ୍ରେସ କୁକୁର ଯାଇକି ହେ ସିଝେଇକୁ ବୁସିଥିଲି। ଛଅ ସାତ ଆସିଲେ ତାକୁ ବାହାର କରିବୁ ଆଉ ସିଝି ଆଇସିବ ଦେଖି କେଉଁଠି ଶିଝିଛି କି ନାହିଁ?
କଉ ସ୍କୁଲରେ ପାଠ ପଢୁଥିଲ?
ସ୍କୁଲ ନା କଲେଜ ଇଗ୍ନୋର୍ ପଢ଼ୁଛି ବିିବି ଏସ୍ ଆର୍।
ତମେ କୋଉ କଲେଜରେ ପାଠ ପଢୁଥିଲ ସ୍କୁଲ ରେ?
ସ୍କୁଲ ଗାସ୍ଲା ହାଇସ୍କୁଲରେ ପଢ଼ୁଥିଲି ନରସିଂହପୁର।
ତମ ର ଯୋଉ ପାଠ ତମେ ଯୋଉ ରୋଷେଇ କରୁନ କି? ସେଇଟା ମତେ ଲାଗୁଛି କୁଆଡେ ଗୋଟେ ପଳେଇ ଆସିଛି ରୋଷେଇ ହ୍ୟାଲୋ
ହଁ ଆଉ କଣ କରୁଛ?
ଆଉ କଣ
ପଢା ପଢି କଣ କଲଣି?
ଆଉ କଣ ଶିଖିଛୁ?
କଣ?
ଆଉ କଣ ଶିଖିଛୁ?
ହଁ ଚାହା କରି ଆସିୁଛି ଇପି କରି ଆସିଛି। ପାସ୍ତା କରି ଆସିଛି। ଭଜା କରି ଆସିଛି।
ଚାହା କରନ୍ତି
କଣ?
ଚାହା କେମିତି କରନ୍ତି?
ଚାହା ଫାଷ୍ଟ ରେ ସେଇ ଯୋଉ କଣ ପାଣି ପକେଇଦବ। ତାପରେ ଯୋଉ ପତି ପକେଇ ଦେଇଥିବ। ତାପରେ ଛାଡିକି ବି ଟିକେ ଚିନି ପକେଇବ।
ହୁଁ
ଚାହା ପକେଇବ ପତର ଫତର ପକେଇବ ଯଦି ସେମିତି ଚାହା କରିବ ଯଦି ସାଧା।
କୋଉ ପତ୍ର? କଁ ଭୁର୍ସଙ୍ଗ ପତ୍ର
କଣ
ହୁଁ।
କଣ କହିଲ?
ଚାହା ରେ କଣ ଭୃଷଙ୍ଗ ପତ୍ର ପଡ଼େ?
ନା। ପତର ପତ ମଖ ଦେଇ ହ୍ୟାଲୋ।
କୋଉ ପତ୍ର?
ସେଇଟା କୋଉ ପତ୍ର କେ ଜାଣି? ତମେ କେମିତି ଜାଣିଲ?
ଏ ଦି ଜଣକରିଛନ୍ତି ଚାହା।
ହୁଁ ମୁଁ ଚାହା କରେନି ମମି କରେ।
ସବୁ କରିବା ଆଉ।
କଣ କହିଲୁ?
ମମି ତ ସବୁ କରିବ
ତେଜପତ୍ର ପକାନ୍ତି ପରା ତମେ କଣ ଭାବୁଛ ମୋତେ ଆସୁନି ଜଣା ନାହିଁ। ହ୍ୟାଲୋ।
ହୁଁ।
ତେଜ ପତ୍ର ପକାନ୍ତି।
ହୁଁ।
ରହୁଛି।
ହଁ।